ହାଲୋ।
ହଁ।
କଣ କରୁଚ ଦିଦି?
ଏଇ ଝିଅକୁ ଖୋଉଥିଲି ଆଉ।
ଅ ହଁ ମୁଁ ଏଇଠି ବସ୍ଚି।
ହୁଁ ଏ ଝିଅ ସ୍କୁଲ୍ ଯିବ ନା, ନା ଖାଇଲି ଖାଇମି ବୋଲିକି ମୁଁ ଗୋଟେ ମେ ସିନ୍ ଟେ ପକେଇଚି ତ। ଝିଅକୁ ଖୋଇଦେଲି ସେ ଗଲା ସ୍କୁଲ୍ କୁ ତାକୁ ବାହାର କରିଦେଲି। ହଁ ସେ ଛୁଆଟା ଆସିକି କହିଲା ଯେ ଟିକେ ସିଲେଇ କରିଦିଅ ଆଉ, ତାକୁ ଟିକେ ସିଲେଇ କରିକି ଦେଲି। ସେ ନେଇକି ଗଲା, ତାପରେ ଯାଉଚି ଖାଇବି ଆଉ।
ହଁ-ହଁ ମୁଁ ଖାଇଥିଲି ଛତୁଆ ଖାଇଥିଲି, ଏବେ ଉଁ ଖାଇବି କଣ ଆଉ। ଯୋଉ ସାଉଣ୍ଡ ଶୁଭୁଛି କି?
ସାଉଣ୍ଡ ଫ୍ୟାନ୍ ଟା ବନ୍ଦ କରିଦେଲି ଏଇତ।
ନା ନା ମୋର ଏପଟୁ ସାଉଣ୍ଡ ଶୁଭୁଛି କି, ମାନେ କିଛି ଶୁଭୁଚି କି ମାନେ କଥା।
ଗାଡି ଗୋଟେ ଗଲା ନା କଣ ଖାଲି ଶୁଣାଗଲା, ଆଉ କିଛି ଆଉ କ୍ଲିୟର ଅଛି।
ଆଉ କଣ ଖାଇବାକୁ କରିଚନ୍ତି?
ଖାଇବାକୁ ହେଇଚି ପୋଟଳ ଭଜା ଆଉ ହଁ ପଖାଳ। ନା ପଖାଳ।
ଆଉ ଝିଅ କୋଉ କ୍ଲାସ୍ ରେ ପଢୁଚି?
ଏ ପ୍ରଥମ, ଏବେ ପ୍ରଥମ ହେଲା।
ଓହୋ, ଆଉ ରୋଷେଇ କଣ କରିବେ?
ରୋଷେଇ ହବ ଗାଧୁଆ ବେଳକୁ ଛୁଇଁ ତରକାରୀ ବୋଧେ ହବ ଆଜି ତ ବାର ନାହିଁ। ଛୁଇଁ ତରକାରୀ ହବ ଶାଗ ଆଣିଥିଲେ ମା ଶାଗ ଭଜା ହବ, ରୋଷେ ଏଇ ନଅଟା ହେଲା ଦଶଟା ହେଲେ ହବ ଆଉ।
ହଉ, ନାଇଁ ମମି କରିବେ।
ମମି କରନ୍ତି?
ହୁଁ।
ତମକୁ ରୋଷେଇ ଆସେନା?
ହଁ ମତେ ଆସେ ସବୁ ଆସେ ଖାଲି ମମି କରେ ଆଉ ଏବେ ଆଉ, ମୁଁ କରେ ଯେ ତବଳେ ମୋର ଟିକେ ଇଚ୍ଛା ହୁଏ କରିଦିଏ, ଯେତେବେଳେ ମମି କରିପାରେନା ଯଦି ସେ ଆଉ ଅଲଗା କଣ କାମ କରୁଥିବ ତାହେଲେ ମୁଁ କରିଦିଏ ଯଦି ତା ଦେହପାହା ଭଲ ନଥିବ ମୁଁ କରିଦିଏ ସେମ୍ତି କିଛି ନାହିଁଁ। ଜାଣିଚି ସବୁ କିଛି
ହଁ ତ ଜାଣିଥିବାଟା ଭଲ।
ହଁ। ଯାହାହେଲେ ବି ଉଁ କିଛି ନହେଲେ କେତେବେଳେ ହଁ ମମିଙ୍କ ଦେହ ଆଜି ଧର ତମେ କୋଉଠି ବାହାରୁ ଗଲ ପା ଠ ପଢିବା ପାଇଁ ସେଠି ପୁଣି ରହିଲ ପୁଣି ନିଜେ କରି ଖାଇବ ନା ଆଉ କାଇ ଏତେ ପଇସା ଆସଥିବ ଖାଲି କିଣି ଖାଇ ସୁଅ।
ହଁ ଦେହ ଖରାପ ହେଲେ କି କୁଆଡେ ବି ଗଲେ ବି ନି
ହଁ ମୋତେ ନୂଆ ନୂଆ ସବୁ ଆଇଟମ୍ ବନେଇବାକୁ ଭଲ ଲାଗେ ମ ତେ ରୋଷେଇ କରିବାକୁ ଭଲ ଲାଗେ ସତ କଥା କିନ୍ତୁ ରୋଷେଇ କରିବାକୁ ଭଲ ଲାଗେ ବେଳେବେଳେ ଇଚ୍ଛା ନଥାଇ କରେନି ଆଉ।
ହଁ ରୋ ସବୁବେଳେ ଇଛା ବ ଇଚ୍ଛା ହବନି ବା ବେଳେବେଳେ ତ ଇଚ୍ଛା ହବ ବହୁତ କିଛି କରିଦବାକୁ ଦବା। ବେଶୀ ଖୁସି ଲାଗିବ ଖାଇବାକୁ କାହାକୁ ଦବା ଆଉ କି ତାଙ୍କ ମୁହରୁ ଶୁଣିବାକୁ ଯେତେଳେ
ହୁଁ ମୁଁ ଯେତେବେଳେ ନୂଆ ନୂଆ କିଛି କରେ ସେତେବେଳେ ହୁଁ ଧର ମୋର ଯାହାବି ହେଇଥାଉ ମୋ ବାବା ଆଉ ମୋ ମମି ଯାହା ମାନେ ଖରାପ ହେଇଥିଲେ ତ ମୁଁ ଯଦି କିଛି ଲୁଣ ଅଧିକ କରି ଦେଇଥିବି କି କିଛି ଇଏ ହେଇଯାଇଥିବ ତାହେଲେ ମୁଁ କିନ୍ତୁ ଖାଇବିନି ମୋର ଇଚ୍ଛା ହବନି ଜମା ଖାଇବାକୁ କାହିଁକି ମୁଁ ଏମିତି କଲି କଣ ପାଇଁ କଲି ଏମିତି ଭାବୁଥିବି। କିନ୍ତୁ ମୋ ବାବା ମମି ଖାଇଦେବେ। କହିବେ ଯାହା ହେଇଛି ତ ଖାଇଦେବା ନଷ୍ଟ କାହିଁ କରିଆ। କର୍ଚୁ ଏତେ କରିକି ଖାଇଦେବେ ସେ କିଛି କହିବେନି ମତେ ସେଇଟା ଭଲ୍ ଲାଗେ।
ଲୁଣ ଟିକେ ଅଧିକ ହେଇଥିଲେ ଆଉ ଟିକେ ରାଗ ଅଧିକ ହେଇଥିଲେ ଖାଇବନି ନହେଲେ ଆଉ ଆ
ହଁ ମାନେ ଧର ହୁଁ ଟିକେ ଧର ଉଁ ଯଦି ସିଝି ନଥିବ ଭିତର ଟା କି ମାନେ ଜଷ୍ଟ ଟିକେ ବେଶି ସିଝି ଥିଲେ ତ ଆମ ଖାଇ ପାରିବାନି ନା ବେଶୀ ନ ସିଝିଥିଲେ। କଞ୍ଚାଲିଆ ଲାଗିବ ଯଦି ମାନେ କିଛି ଯଦି କିଛି ଭୁଲ୍ ଭାଲ୍ କରି ଦେଇଥିବି ସେ ଖାଇଦେବେ ମାନେ ଖାଇବାକୁୁ ଚଳି ହଉଥୁବ ସେ ଖାଇଦେବେ ମୁଁ ସେମ୍ ତି ମନାଏ ମୋର ପ୍ରାୟ ଠିକ୍ ହୁଏ ବେଳେ ବେଳେ କେତେବେଳେ କମ୍ ଅଧିକ ହେଇଯାଏ ଆଉ।
ହୁଁ ହୁଁ ଆମେ ତ ଏତେ ବର୍ଷ ହେଲାଣି ରୋଷେଇ କଲୁଣି ତଥାପି ସେ ଭୁଲ୍ ଭାଲ୍ ହଉଛି ଆଉ।
ମୋର ଟିକେ ରୋଷେଇ କଲାବେଳେ ମୋର ଖାଲି ଟିକେ ଅଲଣା ହେଇଯିବ।
ନାଇଁ ମୋର ଠିକ୍ ହୁଏ ଆଉ ବେଳେ ବଳେ ଅଲଣା ହୁଏ।
ନା ମତେ ମୋର ପ୍ରାୟ ଭଜା ହବନି ଭଜା ଠିକ୍ ଲୁଣ ହେଇଥିବ। ଏ ତରକାରୀରେ କଣ ପାଇଁ ଅଲଣା ହେଇଯାଏ ଡାଲି ତରକାରୀ ମାନେ ଝୋଳ ଜାତୀୟ ଜିନିଷ। ଯେତିକ ସବୁ କରିମି ସେ ଅଲଣା ହେଇଯିବ ମୁଁ ସବୁବେଳେ ଶୁଣି ମାନେ କ ତୁ ତୋ ଗୋଟେ ଆଲିନ୍ ଟି ଆଉ।
ହଁ ଅଲଣା ହେଲେ କିନ୍ତୁ ଭଲ ଆମେ ଯୋ ଅଲଣା ହେଲେ ଲୁଣ ପକେଇ ଖାଇପାରିବା କିନ୍ତୁ ଲୁଡିଆ ହେଲେ ଆଉ କଣ କରିପାରିବା ହଁ। ମୁଁ ଟିକେ କଷା ଫଷା ଟିକେ ଭଲ କର୍ ଦିଏ ଆଉ କିଛି ଆଉ ସେମିତି ସବୁ କରିଦେଇ କିନ୍ତୁ ମୁଁ କସ୍ଟା ଟା ଭଲ କରେ ଆଉ। ସେ ବଲେ ଆମ ଘର୍ ଲୋକ କହିବା ଭାଷାରେ ଆଉ। ହୁଁ ମାନେ ତୁ ଭଲ କଷା କରୁ ଆଉ।
ମଟନ୍ ଚିକେନ୍ ହରିକା ବି କରିଚ ନା?
ନାଇଁ ନାଇଁ ଆମର ଆଇଁଷ ଖାଉ ନା ମାନେ ନିରାମିଷ ଆମର ପିଆଜ ସୁନ ପଡେ ନା। ମୁଁ କିନ୍ତୁ ପିଅଜ ନ ଖାଏ ବାହାରେ ଖାଏ ମାନେ ବାହାରକୁ ଆସ ସିଲେ ଖାଇଦିଏ କାରଣ ମୁଁ ଆଉ ପଦାକୁ ଆସିବି ନା ଆଉ ଖାଇମିନି କୋଉଠି ଫେର। ଯେତେବେଳେ ସେଇଆକୁ ମୁଁ ଖାଇଦିଏ ମୋ ବାବା ଖାଇଦିଅନ୍ତି ପଦାକୁ ଆସିଲେ, ଏ ମୁଁ ମାନିକି ଖାଇଏନି। ଆମ ଘରେ ବି ପସେନି।
କଣ ପାଇଁ ବସିନି କିରେ?
ହଁ ପସେନି କଣ ଆମେ ଏଇ ଯୋଉ ଠାକୁର ଯୋଉ ଆଣ୍ଠ ଆ ଗୋପାଳ ରଖନ୍ତି ମୂର୍ତ୍ତି।
ହଁ ହଁ ହଁ ହଁ।
ହଁ ତ ଆମେ ଯାଇଥିଲୁ ବୃନ୍ଦାବନ ମାନେ ମୁଁ ଛୋଟେ ଟେ ଯାଇଥିଲି ମମି ହରିକା ମାନେ ବାବା ମମିଙ୍କ ସହିତ ଯାଇ ଥିଲି ତ ସେଇଠୁ ଆଣଲୁ। ଠାକୁରଙ୍କୁ ଆଣଲୁ ତାପରେ ସେଇଠୁ ତ ମମିର ଆଉ ଇଚ୍ଛା ହେଲାନି ଖାଇବା ପାଇଁ। ତ ସିଏ ବାବାଙ୍କୁ କହେ ସିଏ ମମି ମତ ତେ ଆଉ ବାବାଙ୍କୁ ମନା କରିନି କି ଯେ ତମେ ଆଇଁଷ ଖାାନା କି ପିଅଜରସନ ଖାନା ସେ କହିଚି। ଯେ ତମେ ଖାଇବ ଯଦି ପଦରେ ଖାଅ ଆଇଁଷ ଖାଅ ପିଆଜ ରସୁଣ ଖାଅ। ମୁଁ ମନା କରିବିନି କିନ୍ତୁ ମୁଁ ଖାଇବିନି ସେି କହିଚି। ତାପରେ ସିଏ ଖାଇଲାନି। ତାପରେ ବାବା କହିଲେ ଆଉ ସିଏ ଖାଇବନି ଆଉ କଣ ଆମେ ଖାଇବା? ଆଉ ଘରେ ପସେଇବାନି ବାହାରେ ଗଲେ ଆମେ ଖାଇବା ଆଉ। ବାବା ତାଙ୍କର ଖାଉଚନ୍ତି ଆଇଁଷ ଖାଉଚନ୍ତି। ପିଆସ ରସୁଣ ଖାଉଚନ୍ତି ବାହାରେ ମାନେ ସିଏ ମୋ ବାବା ଡ୍ରାଇଭର ନା? ତ ସିଏ ପଦାକୁ ଗାଡି ନେଇକି ଗଲେ ସିଏ ଆଉ କଣ ଖାଇପାରିବେ କୋଉଠି ସାଧା? ଆଉ ସଦାବେେଳେ ତ ଯାହାେଲେ ସବୁ ହୋଟେଲରେ ପିଆଜ ରସୁଣ। ତ ସେଥିପାଇଁ ତମେ ବାହାରେ ଆଇସ ତ ପିଆଜ ରସୁଣ ଖାଇଲେ ଆଉ ମୁଁ ଆଇଁଷ ଖାଇଲିଣିି ମତେ ଭଲ ଲାଗିଲାନି ଆଉ। ହଁ କଣ ଖାଇବି ସେପାଇ ମୁଁ ଆଇଁଷ ଖାଇଲେ ବି ପିଆଜ କିନ୍ତୁ ଖାଉଚି। ମମି କିନ୍ତୁ ଖାଉନି।
ଓହୋ ଭଲ। ମୁଁ ରିବିବାରିଆ ଖାଇନାଏ ଆଇଁଷ ନହେଲେ ଆଉ ସବୁଦିନେ ନା ଆଉ ସବୁ ଏ ଯୋଉ ଶୁକ୍ରବାରେ ଆଉ ବୁଧବାର ଖାଏ।
ହଁ।
ହୁଁ ଗୁରୁବାରେ ଗୁରୁବାର ତ ଛାଡ ମଙ୍ଗଳବାର ସୋମବାର ଆଉ ଖାଲି ରବିବାର ଟା ଖା ଆଗରୁ ଖାଉଥିଲି ପାଞ୍ଚ ବର୍ଷ ହେଲା ଆଉ ଖାଉନାଇ। ଗୋଟେ ମାଞ୍ଚିକ ରଖିଥିଲି। ଅ ଅବଶ୍ୟ ସେଟା ମାଂସଙ୍କଟା ହେଲାନି ହେଲେ କିନ୍ତୁ ଆଉ ଇଚ୍ଛା ହେଲାନି। ଖାଇବା ପାଇଁ ମୁଁ ଦେ ରଖିଥିଲି ତ ଗୋଟେ ଖା ଖାଇନେନି ତ ଖାଉନି ଆଉ।
ଓହୋ। ଆଉ ହଁ ସେଥିରେ କଣ ଜି ହୁଁ ଯାଉ ଯେମତି ଭଲ ଲାଗିବ ଖାଇବେ ନା ଆଉ।
ହଁ ରବିବାରଟା ବି ଖାଇବା କଥା ନୁହ। ଆମ ଘରେ ମୋ ବୋଉ ବି ସେ ଖାଆନ୍ତିନି।
ତା ଦିହରେ ପ୍ରୋଟିନ ବି ଅଛି। ଏତେ ବି ଖରାପ ନୁହେଁ ପ୍ରୋଟିନ ବି ଅଛି କିନ୍ତୁ ଏଇଆ ଆମେ ମାନନ୍ତି କାଇଁ ଜୀବଜନ୍ତୁ ମାରିକି ଖାଇବା ବସ୍ ଯିଏ ଜଣେ ଜଣେ ଏମିତି ମାନନ୍ତି ଆଉ ଜଣେ ଜଣେ ଖାଆନ୍ତି ସେ ସମସ୍ କଣ ଚିନ୍ତା ଧାରା ଆଉ ଯାଆ ଯେମିତି ଆଉ
ତାଙ୍କର ବି ମାନେ ସେଟା ତ ଆସିବେ କୋଉ କାଳରୁ ସେମାନଙ୍କର ୟେ ଟା ହିଁ ସେଇୟା ହିଁ ହବ।
ହଁ। ହଁ ଘରେ ସମସ୍ତେ ହଁ ମୁଁ ସକାଳୁ ଗାଧାଏ।
ହଁ କେତେଟାରେ ଉଠିଚ?
ହଁ ସାଢ଼େ ପାଞ୍ଚଟା ପାଞ୍ଚ ଅଁ ପାଞ୍ଚଟା ହୁଏନି ଏତେ ଜଲଦି ଉଠି ହୁଏନି ନା ସାଢେ ପାଞ୍ଚଟା ଛଅଟା ଏମିତି ଭିତରେ ଉଠେ ଆଉ।
ହଁ।
ଆଉ ଯେତେବେଳେ କାମ ଥାଏ ଯଦି କିଛି ତାହେଲେ ଜଲ୍ଦି ଉଠେ ନହେଲେ ଏତିକିରେ ଆଉ।
ହଁ।
ଛି ଆଚ୍ଛା ବି କହୁନାହାନ୍ତି ମତେ ସେତେବେଳୁ ଆଜ୍ଞା କୁହନ୍ତୁ?
ମୋ ଛ
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଝିଅ ଛୁଆ ତ ସ୍କୁଲ ଗଲେ ଆଉ ମାଆ ତାଙ୍କର ବସିଛନ୍ତି ନା କଣ ସେ ଅପାଙ୍କ ପାଖରେ? ଆଉ ବାପା ତାଙ୍କର ବି ସେଠି କଉଠି ଅଛନ୍ତି। ଆଉ ଏମାନେ ସବୁ ଗଲେ ତାଙ୍କ କାମରେ ସବୁ ଗଲେ ବିଲ ଆ
ବାି ହେଇ ସାରିଲେଣି ଓହୋ? କେବେ ମ୍ୟାରେଜ ହେଲା?
ସେି ସାତ ବର୍ଷ ହେଇଗଲାଣି।
ଓହୋ।
ଏଇ ଝିଅ କୁ ଯୋଉ କହୁଥିଲି ଝିଅ ଛଅ ବର୍ଷର ଝିଅ ଆସି ଗୋଟେ ହେଲାଣି।
ଦିଝିଅ ଆପଣଂକର?
ନାମ ଗୋଟେ ଝିଅ।
ଓହୋ।
ଛଅ ବର୍ଷର ଛଅ ପ୍ଲସ୍
ଓହୋ।
ହଁ ସାତ ପ୍ଲସ ବାହାଘର ଛଅ ପ୍ଲସ ଝିଅ ଆଉ।
ହଁ ହଁ।
ଉଁ ହୁଁ
ହଉ ଆପଣଙ୍କର ଯୋଉ ସ୍ଵାମୀ କଣ କରନ୍ତି?
ଆମର ଚାଷ ଖାଲି।
ଓହୋ କଣ କଣ ପନିପରିବା ଲଗାନ୍ତି?
ପନିପରିବା ବିଲରେ ତ ଫାଷ୍ଟ ଧାନ ଆଉ ମୁ ମୁଗ ଲଗାହୁଏ ତାପରେ ବାଦାମ ବି ଲଗାହୁଏ ଆଉ ପ ପରିବାରେ କୋବି କଲରା ବିମ୍ ନାଡ଼ୁକି ଆଉ
ନାଡୁକି କଣ?
ସେ ଝୁଡୁଙ୍ଗର ଅ ମାନେ ସେମିତିଆ ଝୁଡୁଙ୍ଗ ଯେମିତିଆ। ସେ ନାଡୁକୁ ସେମିତିଆ ଝୁଡୁଙ୍ଗର ଟିକେ ଲମ୍ବା ଟାଇପ ର।
ବି ସେଟା ଟିକେ ଛୋଟ ମୋଟା ଟିକେ।
ନା ନା ନା ନା ସେଟା ହଉଚି ଵିମ।
ଆଉ।
ଯୋଉ ନାଡୁକି ଯୋଉଟା ମୁଁ ତ ଏଇଟା ଏଇଠି ଆସି ଜାଣିଲି ଜେ ନାଡୁକି ମୁଁ ତ ଭାବିଲି ମୁଁ ଭାବେ ଏଟା ଝୁଡୁଙ୍ଗ। ଝୁଡୁଙ୍ଗ ଟାଇପ ର କିନ୍ତୁ ସେଟା ଟିକେ ଛୋଟ ହାଇଟ୍ ତାର।
ଓହୋ ମାନେ ବିମ୍ ଠାରୁ ବଡ କିନ୍ତୁ।
ହଁ ବିମ୍ ଠାରୁ ବଡ଼ ପୁରା ଝୁଡୁଙ୍ଗ ଯାହା ସେ ସେଇଆ କିନ୍ତୁ ଝୁଡୁଙ୍ଗଟା ଆ ଲମ୍ବାଟା ପତଳା ଟାଇପ୍ ର ତା ବଡ଼ିଟା ଟିକେ ଆଉ ଏଟା ଟି କେ ଉଁ ସେମିତି ଆଉ ଟିକେ ହାଇଟ୍ କିନ୍ତୁ ତା ମାନେ ତା ଉଁ ଏ ଟିକେ ଛୋଟ ଟାଇପ୍ ର ଏମତିଆ।
ହୁଁ ହୁଁ।
ହଁ ଆଉ ଝୁଡୁଙ୍ଗ ଆଉ ଲଗା ହୁଏ ଜହ୍ନି ଲଗା ହୁଏ। କାକୁଡ଼ି ବାଇଗଣ ଟମାଟର କଞ୍ଚାଲଙ୍କା। ଆଉ ଫୁଲକୋବି, ବନ୍ଧାକୋବି। ମାଟି ଆଳୁ ଆଉ ଆଳୁ ଏମିତି ସବୁ ଲଗା ହୁଏ। ଭେଣ୍ଡି ଲଗା ହୁଏନି ଆଉ ହଁ ବୋଇତି କଖାରୁ ବି ଲଗା ହୁଏ। ଲାଉ ଫାଉରେ ଲଗା ହୁଏନି ଆଜ୍ଞା।
ଯା ହଉ ଆଉ ଏ ପରିଆ ଫରିଆ କିଛି କିଣିବାକୁ ପଡ଼େନି ଆଉ।
ହଁ ମୁଁ ଏଁ ଏବେ ହେଇ ବାହାରୁଚି କଁ ଅଁ ମର ବାଇଗଣ ବାହାରୁଛି ପୋଟଳ ବାହାରୁଚି ଆଉ ଆଉ ଯାହା ହେଲେ ଆଉ ସେ ଦିଟା ଖାଲି କଁ ଖାଇହବ କି କାକୁଡ଼ି ବାହାରୁଚି ଫେରେ ଅନ୍ୟ ପରିବା ଯାହା ଆସଚି ଆଉ।
ଅରେ ଯୋଉ ମାସରେ ଯୋଉ ପରିବା ସେଇ ପରିବା ବାହାରୁଚି ଆଉ।
ହଁ କିନ୍ତୁ ଲଗା ହେଇଚି ଆଉ।
ଅ ମୁଁ ଆପଣ ଏଇକ୍ଷୁଣା ଖାଇବେ ପଖାଳ ଆଉ ପୋଟଳ ଭଜା।
ହଁ ପଖାଳ ପୋକ ପୋଟଳ ଭଜା ଏଇ ବି କୁଗୁନି ଆଣିଥିଲେ ଛକୁରୁ ଟିକେ।
ଓହୋ।
ଅ ମୁଁ ଖାଇଦିଏ କଲ୍ କରୁଚି ଆଉ।
ହଁ ହୋଉ ତାହେଲେ ଆଉ।
ଅ